ବିଜୁଳି ନଥିଲେ ତ ଅସୁବିଧା କଣ ହେଇଥାନ୍ତା ସବୁ
ଆଉ ଯଦି ବିଜୁଳି ନଥାନ୍ତା ତାହେଲେ ଜୀବନ ପୁରା ଅଲଗା ପ୍ରକାର ହୋଇଯାଇଥାନ୍ତା। ଗୋଟେ ସୁଇଚ ଚିପିବାର ମଜା ନଥାନ୍ତା। ମାନେ ଦିନ ଚର୍ଯା ପଡି ଯାଇଥାନ୍ତା ଏମିତି କିି ସକାଳୁ ଉଠିବା ବା ଆଲାରାମ ନଥିଲା।
ହଁ।
କୁକୁଡା ଡାକରେ ବା ସୂର୍। ଯଉଠି ହେଲେ ଉଠିଥାନ୍ତୁ ସ୍କୁଲ ଅଫିସ ବି ସୂର୍ଯ୍ୟ ଉଠିବା ଆଗରୁ ବନ୍ଦ ହେଇଯାଇଥାନ୍ତା।
ବି ନଥାନ୍ତା। ଅନ୍ଧାର ବି ଚାରିଆଡେ ହେଇଥାନ୍ତା। କହୁଛି।
ବା। ଉ ଆଲୁଅ ବି ନଥାନ୍ତା ରାତି ମାନେ ଅନ୍ଧାର ଟେମ୍ପୁ। ଅ ମାନେ ଯେମିତି କି ହାରିକେନ ଲଣ୍ଠନ। ଆଉ ଦୀପ ଜଳାଇ ପଢାପଢି କରିବାକୁ ପଡିଥାନ୍ତା। ଆଖି ଉଁ ଖ ଆଖି ଖରାପ ହେଇଯାଇଥାନ୍ତା ହେଲେ ଚକ୍ଷୁ ଶକ୍ତି ବଢିଥାନ୍ତା।
ହଁ। ଆଁ ଗରମ ଥଣ୍ଡା ଏସଓପି ପାଇପ ଅଛନ୍ତି ଫ ଏସ ଥିଲା ତାଳ ପତ୍ର ପାଖରେ ପବନ ଖାଇଥାନ୍ତୁ। ଶୀତରେ କାଠ ଚଢ଼ି ନିଆଁ ବି ଚଳିଥାନ୍ତା ଦେଖିଥାନ୍ତି।
ଅ ଖାଦ୍ୟ ପାନୀୟ ପାଇଁ ମଧ୍ୟ ଅସୁବିଧା ହେଇଥାନ୍ତା। ଯେମିତି କି ରୋଷେଇ ମାନେ ଗ୍ୟାସ୍ ଷ୍ଟୋଭ ଇଣ୍ଡକ୍ସନ ନଥିଲା। କାଠ ଚୁଲିରେ ଗୋବର ବା ଯୋଉ ଖାଣ୍ଡରେ ରୋଷେଇ ହୋଇଥାନ୍ତା। ମା ହାତର ପିଠା ସ୍ୱାଦ ଆହୁରି ବଢିଥାନ୍ତା ।
ସେଇଦିନ ସରିଯାଇଥାନ୍ତା । ଖରାପ ହେଇଯିବା ପରେ ଯଉ ଅଳ୍ପ ଅଳ୍ପ ରୋଷେଇ ହେଇଥାନ୍ତା । ଆଚାର ପାମ୍ପଡ଼ ଏସବୁ ରୁଦ୍ରରେ ଶୁଖାଇ ସାଇଥାନ୍ତେ । ଏ ପ୍ରସି ତ ଦେଖା ହୋ
ପଢା ଲେଖ ଆଉ ମନୋରଞ୍ଜନରେ ବି ଅସୁବିଧା ହେଇଥାନ୍ତା ଯେମିତି କିି ପଢାପଢି ପାଇଁ- ଟିଭି ମୋବାଇଲ ଲାପଟପ୍ ନଥିଲା ପୁସ୍ତକ ଯୋଉ ଖବର କାଗଜ ରେଡିଓ ଥିଲା ସାଙ୍ଗ ବି ଥିଲା ଆଉ ଲୋକ ଅଧିକ କଥାବାର୍ତା କରିଥାନ୍ତୁ ।
ଖେଳ ପବଜି ଏସବୁରେ ନଥିଲା । କବାଡି ଧୂଳିଖେଳ ଖେଳିସାରି ପି ହରର ପ୍ରତ ହୋଇତା ଏ ସବୁ
ହ ଗୀତ କାହାଣୀ ଯୋଉ ରହିଛି କି ମାନେ ଦାଦି ଆଈ ପାଖରେ ବସିକି ପୁରାଣ କାହାଣୀ ଦନ୍ତ କଥା ଶୁଣିଥାନ୍ତୁ ଆଉ ମୁହଁରେ ଗୀତ କଥା ଗାଇଥାନ୍ତୁ । ହୁଁ।
କାମ କରିଥିଲେ ବି ଶରୀର ସୁସ୍ଥ ରହିଥାନ୍ତା ହୁ ହୁ କାରଖା କାରଖାନା ଯଦି ବଡ ବଡ କାରଖାନା ନଥିଲା ହାତରେ ବୁଣା ମାଟି କାମ କାଠ କାମ ବି ବଢ଼ିଥାନ୍ତା । ଲୋକ ହାତକଳା ଅଧିକ
ପଠେଇଥାନ୍ତେ । ଟେଲିଗ୍ରାମ ଜରୁରୀ ଖବର ପାଇଁ ରେଳଗାଡ଼ି ଥିଲେ ବି ଧୀରେ ଧୀରେ ଯାଇଥାନ୍ତେ ।
ହଁ ଭଲ କଥା ମଧ୍ୟ ଏଥିରେ ରହିଛି ବା ଯଦି ନଥାନ୍ତା ତାହେଲେ ପ୍ରକୃତି ସୁସ୍ଥ ରହିଥାନ୍ତା । ଯେମିତି କିି କାରଖାନାର ଧୂଆଁ ଗାଡିର ପ୍ରଦୂଷଣ କାମ ନଥାନ୍ତା । କମ ଥାନ୍ତା ଆଉ ଆକାଶ ସଫା ଆଉ ତାରା ସବୁ ଦେଖା ଯାଇଥାନ୍ତା । ସମ୍ପର୍କ ଗଭୀର ମଧ୍ୟ ହେଇଥାନ୍ତା ଯେମିତିକି ଲୋକ ଟିଭି ଆଗରେ ନ ବସି ଅନ୍ଧାରରେ ଗ ମାରିଥାନ୍ତୁ ପଡୋଶୀ ପାଖକୁ ଯାଇଥାନ୍ତୁ ।
ଶାରୀରିକ ପରିଶ୍ରମ ବି ଥିଲା ସବୁ କାମରେ ହାତ କରିବାକୁ ପଡିଥାନ୍ତା । ତେଣୁ ଲୋକଙ୍କ ସକ୍ରିୟ ବ
ସେ ବିଶ୍ରାମ ଜୀବନ ଧୀରେ ଆଉ ଶାନ୍ତ ଥାନ୍ତା ।
ମୁୁ ବି ଖାଇଲା କେ କଣ ।
ହୁ
ଗେନ୍ଧା କହିଛୁ ଯେ ମୁଁ କହିବି। ଶାରୀରିକ ଶ୍ରମ ଯାହାକି ସବୁ କାମ ହାତରେ କରିବାକୁ ପଡିଥାନ୍ତା ତେଣୁ ଲୋକ ଅଧିକ ସକ୍ରିୟ ଆଉ ସୁସ୍ଥ ଥାନ୍ତୁ ସମୟର ମୂଲ୍ୟ ଯୋଉଠି ଅଛି କି ଯୋଉଠ କି ସୂର୍ଯ୍ୟ ଉଠିଲେ କାମ ହୁଏ ଆଉ ଅସ୍ତ ଗଲେ ବିଶ୍ରାମ ଜୀବନ ଧୀର ଆଉ ଶାନ୍ତ ହୋଇଥାନ୍ତା। ହ
ହ ଖରାପ କଥା ହେଥାନ୍ତା ଯେମତି ଡାକ୍ତରଖାନା ଅପରେସନ୍ ଅକ୍ସିଜେନ୍ ମରଲା ପରେ ବି ମରି ଥାନ୍ତେ ଅ ପଢା ବି
ଅଧା ଶୁଭୁଛି ଅଧା ସୁଭୁନହିଁ
ହ ପା ବି ବନ୍ଦ ହେଇ ତା
ଆଛା
ହ
ହଁ
ଦୁନିଆର ଖବର ଜାଣିବାକୁ ବ
କିଛି ଶୁଣାଯାଉନି ତୋ କଥା ମତେ କିଛି ତୋର କଣ କେଜାଣି ତୁ କଣ କେମିତି କହୁଛୁ କିଛି ଶୁଭୁନି। ଏଇଟା ଯ ଚିିଲେଇ ଦେଲୁ ତ ଭଲ ଶୁଭିଲା। କଥା ହଉଛି ଯେମିତି ବହି ପଢିଲା ଭଳିଆ।
ପ
ହୁଁ ହ
ବନ୍ୟାସିଲ ଆଲୋଚଚନାାମିକ୍ଷତି ଶୁଭିଲା।
ଅ ବିଜୁଳି ଆମ ଜୀବନକୁ ଆଲୁଅ ଆଉ ଗତି ଦେଇଛି। କିନ୍ତୁ ବିଜୁଳି ନଥିଲେ ହା ଚାଷ କଡକୁ ବିଜୁଳି ନଥିଲେ ଆମେ ପ୍ରକୃତି ସହ ଅଧିକ ଯୋଡି ହୋଇଥାନ୍ତୁ। ଚାନ୍ଦଣୀ ରାତିର ମଜା ଦୀପର ମିଠା ଆଲୁଅ, ମଣିଷ ସହିତ ମଣିଷର ସମ୍ପର୍କ ଅଧିକ ମଜବୁତ ହୋଇଥାନ୍ତା। ଆ ଯେମିତି କି ଟେକ୍ନୋଲୋଜି ଭଲ କିନ୍ତୁ ବେଳେ ବେଳେ କରେଣ୍ଟ କପ କଟ ହେଲା ପରେ ଆମେ ସେଇ ପୁରୁଣା ଦିନ ମନେ ପକାଇ ପାରୁ ଦୀପ ଜଳେଇ ବସି ପରିବାର ସହିତ କଥ ଖାଇବାର ମଜା ବି ନେଇପାରୁ ହ
ତା ତେବେ କଣ ହେଇଥାନ୍ତା, ଦେଇଛି କାନରେ କ